ହ୍ଯାଲୋ ହଁ କଁ କରୁଛନ୍ତି? କଁ କରୁଛନ୍ତି?
ଏଇ ନାସ୍ତା ହେଲା ସକାଳୁ ଏବେ ଟିକେ ବସ୍ ଯେ ମୁଁ କାଲି ନାସ୍ତା କରି ସାରିକି ବସିଛି ପୁଣି ଆଉ ଥରେ ରୋଷେଇ ଆରମ୍ଭ ହବ।
ଆଛା।
ଆପଣ
ଏବେ ରୋଷେଇ କ ଆରମ୍ଭ ହେଇଗଲାଣି ଯେହେତୁ ବର୍ଷା ହୋଉଛି ଭାତ ଟା ବସି ଛି ଏପଟେ ଗ୍ୟାସ୍ ରେ ବସା ହେଇଛି ତର୍କାରୀ ଏବେ ବସେଇବୁ ଆଉ। ଆପଣଙ୍କ ଆଡେ ବର୍ଷା ହୋଉଛି?
ହଁ ଆମର ଏବେ ହଉନି ଏବେ ଟିକେ ଫାଙ୍କା କରିଛି। ନାଁ ଟିକେ ଖରା ଆସିଲାଣି କିନ୍ତୁ ସାଙ୍ଗେ ସାଙ୍ଗେ ମେଘ ଆସିଯାଉ ଛିପୁଣି ସାଙ୍ଗ୍ ସାଙ୍ଗ୍ ଖରା ହେଇଯାଉଛି ଏମିତି ଆଉ।
ଛି ଏ ଆଠ ଦିନ ହେଇଯିବ ହେମିତି ରହୁଛି କାରଣ ବର୍ଷା ଦିନଟା ବର୍ ମା ହବ ଆଉ ଖରା ବି ଏତେ ଆଉ ହବନି।
ହଁ ପା କାଲି ଆମର ବୋହୁତ୍ ଜୋରେ ଘଡ୍ ଘଡି ସହିତ ଏତେ ବର୍ଷ୍ ହେଲା ମାନେ ପୁରା ଯେମ୍ତି ରୋଡ୍ ରେ ପାଣି ଜମା ହେଇଗ ଲା ବେଳେ ଏତେ ବର୍ଷା
ହ ଆମର ଏପଟେ ଆଜି ସେମ୍ତି ହିଁ ହେଇଛି ରାତି ଏଠି ଚାର୍ଟା ରୁ ବର୍ଷା ଲାଗି ରହିଚି ଏ ଏପର୍ଯ୍ୟନ୍ତ ବି ଟିକେ ଟିକେ ପକୋଉଛି। ଆଉ ପୁଣି ରାସ୍ତାରେ ବୋହୁ ଜୋରେ ପାଣି ଯାଉଛି ପୁରା ଆଣ୍ଠୁଏ ଆଣ୍ଠୁଏ ପାଣି ଯାଉଛି ରାସ୍ତାରେ। ଏତେ ଜୋରେ ବର୍ଷା ହେ ଆଉ ଘଡଘଡି ହେଇଥିଲା ସେିଆଡେ ନା ଇଆଡେ। ଘଡଘଡି ବେଶୀ ଆମ ଆଡ ହେଇନି ଓହୋ ଲାଇନ ବି ବହୁତ କରେଣ୍ଟ। ଉଁ ନାଇଁ ନଥିବ ବି।
ନା ନା ଲାଇନ ଟା କାଲି ଯେତେବେଳେ ଘଡଘଡି ଜୋର ମାରିଲା ସେ ସମୟ। ଟିକେ ମୁଁ କହିଲି ଯେତେବେଳେ କାଲି ଘଡଘଡି ଜୋର ହେଲା ନା ସେଇ ସମୟ ଅଳ୍ପ। ଅଳ୍ପ ଟିକେ ସମୟ କାଟିଦେଲେ କିନ୍ତୁ ତାପରେ ପୁଣି ଲାଇନ ଦେଇଦେଲେ।
ଆଛା।
ମାନେ ଏତେ ବର୍ଷା ହେଲା ପରେ ବି ବିନା ଫ୍ୟାନ ରେ ଆପଣ ଶୋଇ ପାରିବେନି।
ନାହିଁ ଶୋଇ ହବନି ଏ ଯୋଉ ମଶା ଯେମିତି କାମୁଡୁଥିଲେ ମଶା କାମୁଡିଲେ ଜର ହବ ଆଉ ବିଭିନ୍ନ ପ୍ରକାର। ତାର ଦେହ ଖରାପ ରହିବ ଯେହେତୁ ବର୍ଷେ ଯୋଉ ଲାଇନ ରହୁନି। ଏ ଇନଭେଟର ଲଗେଇବାକୁ ପଡିଲା ଆଉ।
ଆଜ୍ଞା ତାପରେ ଏବେ ବର୍ଷ। ବର୍ଷା ଦିନ ପୁଣି ଆଖପାଖ ପାଣି ଜମା ହେଇଗଲେ ବି ପୁଣି ଡେଙ୍ଗୁ ମଶା ହବ।
ଡେଙ୍ଗୁ ମଶା ସେଥିଲାଗି ବର୍ଷା ଦିନଟା ବହୁତ କେୟାରଫୁଲ୍ ରହିବାକୁ ପଡ଼ିବ। ବର୍ଷା ରହିଗଲେ ଯୋଉଠି ସାପ ଫାଫ। ସାଫ ଫାଫ ଥିବ ମାନେ ମାନେ ବିଛା ଏମିତି ସବୁ ଜୀବଜନ୍ତୁ ଥିବେ ବିଷାକ୍ତ ଜୀବଜନ୍ତୁ। ସେଥିରେ ବି ଡର ଏମତି ତାପରେ ଦେହ ଖରାପରେ ବି ଡର ଏମିତି ସବୁ ବର୍ଷ। ବର୍ଷା ଦିନେ ଅସୁବିଧା ଆଉ।
ଆଜ୍ଞା ଏଇ କେତେବେଳେ ଦେଖିବେ ଖାଇବା ପିଇବାରେ ବି। ଅ ମାନେ କା ବା ବାନ୍ତି ଝାଡା ମାନେ ଦୁନିଆ ପ୍ରକାର ରୋଗ ଯେତେ ସବୁ ବର୍ଷା ଦିନରେ।
ହଁ ବର୍ଷା ଦିନ କିନ୍ତୁ ଯେହେତୁ ଏବେ ଠାକୁର ଆଜ୍ଞା ଯେହେତୁ ଠାକୁର ଏବେ ଅଣସର ଘରେ ଅଛନ୍ତି ଭଗବାନ ମାନେ ଏବେ ଜ୍ୱରରେ ପଡିଛନ୍ତି ଆମେ ତାହଲେ ମନ ଇଚ୍ଛା ସେଥିଲାଗି ସମସ୍ତଙ୍କ ଦେହ ବି ଖରାପ। ରହିବ। ଆଚ୍ଛା, ଆଉ ଆପଣଙ୍କ ପଟେ କଣ ବର୍ଷା ଦିନେ ସବୁ ଫସଲ କରାହଉଛି।
ଆମର ସବୁ ମାନେ ଆମେ ଆଚୂୟାଲି ଗାଁରେ ସବୁ ଧାନ ଫାନ ଲଗାଉଛନ୍ତି। କିନ୍ତୁ ଯେହେତୁ ଜବ କରିଛନ୍ତି ବୋଲି ସବୁ ଆମେ ବାହାରେ ରହିଛୁ ତ ତେଣୁ ଏଇ ସିଏଆଉ ଜାଗା ସେମିତି ନାହିଁ କିନ୍ତୁ ତଥାପି ଆମେ ଅ ଛାତ ଉପରେ ଟିକେ ଜାଗା। ରେ ଉ ଏଇ ଟିକେ ବାଇଗଣ ଟିକେ ଶାଗ ଟିକେ ଲଙ୍କା ଦିଟା ଗଛ। ପୋଇ ଗଛ ଏମିତି ଟିକେ ଲଗଉଛୁ ଆଉ ଯେ ଖାଲି ନିଜ ପାଇଁ ଯେମତି ଖାଇ ହବ।
ହଁ ବହୁତ ବଢିଆ କଥା ଯାହା ହଉ ପୋଇ ବି କରିଛନ୍ତି ନା କି ପୋଇ ମୋର ଭାରି
ଆଜ୍ଞା ହୁଁ ପୋଇ ତପ୍ରାୟ ଦେଖିବେ ସବୁ ମାନେ ଘାଣ୍ଟ ହେଲା କି ଚଢଚଡି ହେଲା କି ଶାଗ ଭଜାରେ ମାନେ
ମସଲା ଦେଇକି କରିବ ବେସର ମସଲା ଦେଇକି କରିବ ବଢ଼ିଆ ଲାଗିବନି ଖାଇବାକୁ କାଇଁ ଆପଣ କେବେ ବି ଖାଇଥିବେ ଘରେ ବନେଇକି? ଭଲ ଲାଗିବ ପୋଇ ଆଳୁ ବାଇଗଣ। ଆଉ ଯେମିତି କିି ଯୋଉ ଅଦା ରସୁଣ ପେଷ୍ଟ ସୋରିଷ ଦେଇକି ତାପରେ ସିଝେଇ ସାରିଲା ପରେ ତାକୁ ଗୋଟେ ଛୁଙ୍କ ଦିଆ ହୋଇଥାଏ ବଢିଆ ଲାଗିଥାଏ ସେଟା
ଆଜ୍ଞା ଆଜ୍ଞା ଆମର ସେଟାକୁ ଚଢ ଚଢି ବୋଲି କୁହନ୍ତି
ଆଚ୍ଛା।
ଶୋରିଷ ବଟା ଦେଇକି ଆଜ୍ଞା ଚଢଚଢିବୋଲି କୁହନ୍ତି
ଆଛା ଆମର ଏପଟେ ରାଇ କୁହାଯାଏ ଯୋଉ ବେସର ରାଇ।
ଆଜ୍ଞା ମାନେ ବିଭିନ୍ନ ପ୍ରକାର ଜାଗାର ବିଭିନ୍ନ ପ୍ରକାର ମାନେ ଭାଷାରେ ତାକୁ ଇଏ କରନ୍ତି ଆଜ୍ଞା ସେ କିନ୍ତୁ ମାନେ ଦେଖିବେ ପଦ୍ଧତିର ସମାନ ହେଇଥିବ କିନ୍ତୁ ନା ଟା ଅଲଗା
ନାଚେସେ ଥିବ ହାରି
ଆଜ୍ଞା ଆଉ ତାହେଲେ ରଥଯାତ୍ରାରେରେ ବୁଲାବୁଲି କୁଆଡେ ଯିବେ ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି ଏବେ ତ
ଆଚଛା ଯେହେତୁ ରଥଯାତ୍ରାରେ ଭଗବାନ କରି ନ ଲାଗିଲେ ଭଗବାନଙ୍କ ପାଖକୁ କେହି ବି ଯାଇପାରନ୍ତି ନାହିଁ ଯଦି ଭଗବାନଙ୍କ ଡୋରି ଲାଗିବ ଆମେ ନିହାତି ରଥଯାତ୍ରରେ ଯିବୁ ଆଉ ଯଦି ନ ଯାଇ ପାଇଲୁ ଗାଁ ରେ ଯୋଉ ରଥ ଯାତ୍ରା ଆମର ସବୁ ହଉଛି ଏପଟେ ଏ ରଥ ଟାଣିବୁ ଆ
ଆଜ୍ଞା
ହୁଁ
ସେତିକ ସୌଭାଗ୍ୟତା ହିଁ ଦରକାର ଯୋଉଠି ହଉ ବି ବା ପ୍ରଭୁଙ୍କ ଟିକେ ଟାଣିପାରିବୁ ବଳେ ଆଉ
ହଁତି
ଆପଣ ମତେ ସୁଭଦ୍ରା ରଥ ଟାଣନ୍ତି ନା ଝିଅ ମାନେ ତ ପ୍ରାୟ ସୁଭଦ୍ରା ରଥ ହିଁ ଟାଣନ୍ତି ଆଉ ହୁଁ ହୁଁ
ହୁଁ କଢାପୁଡି ଆପଣଙ୍କ କଢାପୁଢି ସରିଲାଣି ହଁ ବୁଲିବାକୁ ଆମେ ଯାଇଥିଲୁ ଭୁବନ ଅଛି ଯୋଉ ବୁଦ୍ଧେଶ୍ଵର ମନ୍ଦିର ଯାଇଥିଲୁ ବୁଲାବୁଲି କରିବା ପାଇଁ ସେଥିରେ ଆସିଲା ବେଳକୁ ବାଟ- ଟ ରେ ମଙ୍ଗଳାଙ୍ଗ ମନ୍ଦିର ଥାଏ ଯୋଉ କାଟି ତାରଣୀ ପାଖରେ ସେଠ ବୁଲାବୁଲି କରି ଦି ତିନି ଗୋଟେ ଜାଗା ଆସିଥିଲୁ ବହୁତ ଭଲ ବି ଲାଗିଥିଲା କିନ୍ତୁ ବହୁତ ଭଲ ଲାଗିଥିଲା ବୁଧେ ଈ୍ୱର ମନ୍ଦିର ଭୁବନରେ ଯୋଉ ଆପଣ ଜାଣିଥିବେ ଏବେ ତ ଆହୁରି ମାନେ ବିଭିନ୍ନ ପ୍ରକାର ସବୁ ହେଇଗଲାଣି
ଆପଣ କୋଉ ଜାଗା ଟା କହୁଛନ୍ତି ଧଉଡି ଟା
ନାଇଁ ନାଇଁ ଏପଟେ ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ କହୁଥିଲେ
ଆଚ୍ଛା ଆଚଛା ନା ମୁଁ ସେପଟେ ଯାଇନି
ହଁ କେବେ ଆସିବେ ବୁଦ୍ଧେଶ୍ୱର ମନ୍ଦିର ବୁଲିକି ଯିବେ ଭୁବନରେ ବହୁତ ଭଲ ଜାଗା
ଆଜ୍ଞା ଆଉ ତାପରେ ଆପଣଙ୍କ ସେଠୁ ବୋଧେ ଭୁବନ ରୁ ପାଖ କପିଳାଷ୍ଟ ବି ହଉଛି
ଆଚ୍ଛାଛା ଆଜ୍ଞା
କପିଳାସ ମନ୍ଦିର ଟା କେମିତି କଣ?
ହୁଁ କପିଳାସ ମନ୍ଦିର ଟା ତ ବହୁତ ବଢିଆ ଦେଖିବାକୁ କିନ୍ତୁ ବାର ପାଖରେ ଯିବାକୁ ଅଛି ଆଉ ତେରଶହ ପାଉନ ବାହାଚ ହେଇଛି ମାନେ ଯାହାର ମନ ଥିବ ଭଗବାନଙ୍କ ପାଖକୁ ଯାଇକି ଦର୍ଶନ କରିବା ପାଇଁ ବାର ବାରଟା ବାଟେ ଯାଇ ପାରନ୍ତି ନହେଲେ ତେରଶହ ବାଉନ ରେ ଚଢି ଚଢିକା ଯାଇ ଥାଆନ୍ତି ଚଢ଼ିକି ଯାଇକି ଆସିବାରେ ଯେଉଁ ଠାକୁରଙ୍କ ପ୍ରତି ମନରେ ଯେଉଁ ଭକ୍ତି ଭାବ ଥାଏ ସେ ତ ପୁରା ଅଲଗା ପ୍ରକାର ଆଉ ଭଗବାନଙ୍କ ଉପରେ ଠାକୁର ବହୁତ ପାହାଡ଼ ଉପରେ ଅଛନ୍ତି ସେଥିପାଇଁ ଏଇ ଜଙ୍ଗଲରୁ କାଟି କାଟି ବାରବାଙ୍କ ବନା ହେଇଛି ସମସ୍ତ ଏତେ ଲୋକ ବି ଯାଉଛନ୍ତି ଦର୍ଶନ କରିକି ଆସଛନ୍ତି ଏବେ ତ ଯେହେତୁ ବୋଲମମ ଆସିଗଲାଣି ଭିଡ ରହିବ କପିଳାସ। ମୁଁ ଯିମିକି?
ଏବେ ତ ପ୍ରବଳ ଭିଡ଼ ରହିବ। ଆଉ ମାନେ ରାତି ଦିଟା ତିନିଟା ରୁ ଲୋକ ଲାଇନରେ ଲାଗିବେ ନା।
ଏଛା।
ଆମେ ଟିକେ ବୋଲବମ୍ ଆମାଜ ମାନେ ସବୁ ଭାଇ ବାପା ଏକା ସବୁ ସାଙ୍ଗ ହେଇକି ଆଗରୁ ବୈଦନାଥ ଧାମ ଯାଉ। ଜୟ ବଦ୍ରନାଥ ଶୁଣିଚନ୍ତି? ବାବା ଧାମଲିଟା କୁ କୁହାଯାଏ ଦେଓଗଡ଼। ହୁଁ। ସେଟା ବି ବାବାଙ୍କର ଗୋଟେ ଜ୍ୟୋତିର୍ଲିଙ୍ଗ ନା?
ଆଜ୍ଞା। ବହୁତ ବଢିଆ ଜାଗା ଶୁଣିଥିଲି ମୋବାଇଲ ରେ ବି ଦେଖିଥିଲୁ।
ଆଜ୍ଞା। ମାନେ ସେ ଟିଭି ହୁନ୍ତି ଏତି ବୋଲ ବମରେ ମାନେ ଶହେ କେତ ତେ ଶହେ ଆଠ ନା କେତେ କିଲୋମିଟର ଲୋକ କାଁ ମାନେ ଚାଲି କିରି ଯାଉଚନ୍ତି ଭାବନ୍ତୁ। ନା ନା। ସେ ଆଉ ସେଠି ଏମିତି ବ୍ୟବସ୍ ସ୍ତା ମାନେ ଆପଣ ଚାଲିକି ଯାଉଥିବେ ଆପଣଙ୍କ ଗୋଡରୁ ରକ୍ତ ଝରୁଥୁବ। ହେଲେ ବି ଲୋକ କେହି ଛିଡା ହୁଅନ୍ତିନି ଯେ ମତେ କାଟିଲା ମତ
କାହିଁକି ନା ସେମିତି ବି ସେମିତି ବି ତାଙ୍କୁ କିଛି ଫିଲ୍ ହୁଏନି। କାହିଁକିନା ତାଙ୍କର ଭଗବାନଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥାନ୍ତି ଯେ ଯେହେତୁ ଭଗବାନଙ୍କୁ ମନେଇକି ଯାଇଥାଏ ପାଣି ଭାର ନେଇକି ସେଇପାଇଁ ତାଙ୍କର କିଛି ବି ଅସୁବିଧା ହୋଇନଥାଏ। ଆମେ ଏବେ ନର୍ମାଲ ଗଲେ ଆମେ ଅଳ୍ପ ବାଟ ଚାଲିଗଲେ ବି ବହୁତ କାଟିବ। କିନ୍ତୁ ସେଇ ଟାଇମ ରେ ବାବାଙ୍କ ନେଇକି ଯାଉଥ ଦାଦି ବୋଲି କିଛି ବି ଅସୁବିଧା ହବନି ଭଗବାନଙ୍କ ଆଶୀର୍ବାଦ ଥିବ।
ମାନେ ଲୋକମାନେ ଆପଣଙ୍କର ପଛରେ ପଛରେ ଗୋଡେଇବେ ଜାଣିଛନ୍ତି? ଆପଣଙ୍କୁ ବସେଇକି ଆପଣଙ୍କର ଗୋଡ ଗୋଡ ସବୁ ମାଲିସ କରଦେବେ। ଯୋଉଠି ବି ଖଣ୍ଡିଆ ହେଇଥିବ ତାକୁ ବ୍ୟାଣ୍ଡେଜ କରଦେବେ। ମାନେ ଲୋକମାନେ ଖାଲି ସେବା କରିବା ପାଇଁ ଯାଉଛନ୍ତି। ଆମେ କଣ ନା ପାଣି ଢାଳିବାକ ଯାଉଛୁ କିନ୍ତୁ ଲୋକମାନେ ସେଇ ଯୋଉ ବାବାଙ୍କର ଭକ୍ତ ମାନଙ୍କର ସେବା କରିବା ପାଇଁ ଯାଉଛନ୍ତି। ମାସେ ମାସେ ଆଗରୁ ସବୁ ତମ୍ବୁ କରିକି ସେଠି ମାରବାଡି ଶଙ୍ଘ ବୋଲିକିରି ଏମିତି ଲେ ଖି ଦିଅନ୍ତି ଯେମତି ଯୋଉ ଯାହାର ଭକ୍ତି ଭାବ ଥିବ। ଯେ ମୁଁ ତ ବାବାଙ୍କୁ କୋ ଦର୍ଶନ କରିବି ସେଟା ମୋର ଅଲଗା ଭକ୍ତି ଗୋଟେ। ଆଉ ବାବାଙ୍କର ଭକ୍ତ ମାନଙ୍କର ସେବା କରିବି ସେଟା ଗୋଟେ ଅଲଗା ଭକ୍ ଇସାନ ମାନେ ଫ୍ରିରେ ଆପଣଙ୍କ ଙ୍କର ଖାଇବା ପାଇଁ ଦେବେ। ତାପରେ ଆପଣଙ୍କର ଗୋଡ ମାଲିସ କରିଦେବେ। ଆଜ୍ଞା ବହୁତ ସୁନ୍ଦର ବ୍ୟବସ୍ଥା ଥାଏ ମାନେ ଆଜ୍ଞା। ମାନେ ମୋର ସୌଭାଗ୍ୟ ହେଇନି। କିନ୍ତୁ ମୋ ମା ବୟସ ସ ହେଲା ପରେ ବି ସେ ଏତେଟା ବାଟ ଚାଲିକି ଯାଇକି ବାବାଙ୍କ ଙ୍କୁ ମାନେ ପାଣି ଢାଲିକି ଆସିଛନ୍ତି। ମୁଁ ସେଇଟା ଭାବୁଚି ମୁଁ କଇଲି ଆମର କେବେ ସୌଭାଗ୍ୟ ହବ ଏମିତି। ଆମେ ଟିକେ ବାବାଙ୍କ ପାଖକୁ ଯାଇପାରିବୁ।
ହଁ ନିହାତି ଭଗବାନଙ୍କର ଆଶୀର୍ବାଦ ଥିଲେ ନିହାତି ଯାଇପାରିବେ। ବଢିଆ କଥା ଟେ କଇଲେ ଆଉ।
ଆପଣ କୁଆଡେ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାଇଛନ୍ତି?
ସେମିତି ତ ଯାଇନୁଁ, ଦେଖିବା ଭଗବାନଙ୍କ ଡୋରି ଲାଗିଲେ ଯିବା। ବୁଲାବୁଲି କରିକି ଆସିବା।
ଆଜ୍ଞା।
ଆଛା, ଆଉ ଆପଣଙ୍କ ଘରେ କିଏ କିଏ ସବୁ ରହୁଛନ୍ତି?
ଆମର ସବୁ ଗାଁରେ ସମସ୍ତେ ଅଛନ୍ତି। କିନ୍ତୁ ଆମେ ଏଇଠି ନିଷ୍ଠା ତା ଦି ଛୁଆ ମୁଁ ଆଉ ମୋ ଶାଶୁ ଯିବା ଆସିବା କରନ୍ତି ଆଉ।
ବହୁତ ବଢିଆ କଥା, ହଁ। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଏବେ ରଖୁଚି। ଧନ୍ୟବାଦ, ପରେ କଲ୍ କ
ଆଜ୍ଞା, ଆଜ୍ଞା, ଆଜ୍ଞା।